ହାଲୋ ହାଲୋ ଆଜ୍ଞା ନମସ୍କାର ।
କଣ କରୁଛନ୍ତି ।
ଖାଇକିନା ବ ଏବେ ଶୋଇଛି ଆପଣ କଣ କରୁଥିଲେ ।
ହଁ ମୁଁ ବି ଏବେ ମଧ୍ୟାହ୍ନ ଭୋଜନ କରିଲି । ଆଉ ବର୍ଷା ତ ହଉଛି ଏମିତି ବର୍ଷାକୁୁ ଦେଖିକି ଉପଭୋଗ କରୁଛି ଆଉ । ଆଉ କଣ କରିବୁ ।
କଣ ଖାଇଲେ ଆଜି ।
ଭଲ ଅଛନ୍ତି ।
ଆଜ୍ଞା ଆଜ୍ଞା ମୁଁ ତ ଭଲ ଅଛି ।
ମୁଁ ଆଜି । ଖାଇଲି ଭାତ ଆଉ ଡାଲି । ଟମାଟ ଖଟା ଦହି ବାଇଁଗିଣ । ଆଉ ଏମିତି ଖାଇଛି ଆଉ ।
ହଁ।
ହୁଁ ।
ହଁ ଆପଣଙ୍କୁ କଣ ଖାଇବାକୁ ସବୁଠୁ ଭଲ ଲାଗେ । ହ
ମତେ ଆମର ଏଇଠି ତ ପ୍ରସିଦ୍ଧ ଛେନାପୋଡ ମତେ ଛେନାପୋଡ ଖାଇବା ପାଇଁ ଭଲ ଲାଗେ ।
ଆପଣ ନୟାଗଡ଼ରୁୁ କହୁଛନ୍ତି ।
ଆଁ ।
ଆପଣ ନୟାଗଡ଼ରୁୁ କହୁଛନ୍ତି ।
ମୁଁ ବରମପୁର ରୁ କହୁଛି ।
ଆ ନୟାଗଡ଼ ରେ ତ ଛେନାପୋଡ଼ ପ୍ରସିଦ୍ଧ।
ଆମର ଏଇଠି ଗୋଟେ ଜାଗା ଅଛି ସେଠି ଭଲ ଛେନାପୋଟ ହୁଏ ।
ଆଉ ହ ନୟାଗଡ ରେ ଛେନା ପୋଡ ପ୍ରସିଧ।
ହୁଁ ଆଚ୍ଛା ଆପଣଙ୍କୁ କଣ ଖାଇବା ପାଇଁ ପସନ୍ଦ ।
ମତେ ମୋତେ ସେମିତି କିଛି ମତେ ଆମିଷ ଭଲ ଲଗେ ।
ଓହୋ ଆମିଷ ଖାଇବା ପାଇଁ ଭଲ ଲାଗେ ।
ଆଜ୍ଞା ।
ମୁଁ ତ ଆମିଷ ଖାଉନି ।
ଆପଣ ଆମିସ ଖା
ହାଁ ।
ଆମିଷ ଖାଆନ୍ତି ନାହିଁ।
ନା ମୁଁ ଆମିଷ ଖାଉନି ।
ଆଉ ଆପଣ କଣ ଖାଇବାକୁ ଭଲ ଲାଗେ।
ହଁ ମୁଁ ତ ପିଆଜ ରସୁଣ ବି ଖାଉନି।
ଆଉ କଣ ସାଧା ଭିତରେ କଣ ଖାନ୍ତି ଭଲ ।
ଉଁ ସାଧ ଭିତରେ ମୁଁ ଖାଏ ମତେ ଅଧିକ ଦହି ବାଇଗଣ ଭଲ ଲାଗେ ।
ଦହି ବାଇଗଣ ।
ହୁଁ।
ହୁଁ ।
ଆଚ୍ଛା ତମର ସେପଟେ ବର୍ଷା ହଉଛି ।
ହଁ ଆମର ତ କେ ବହୁତ ଦିନ ହେଲା ବର୍ଷା ସୋମବାର ଠୁ ବର୍ଷା ହଉଚି ।
ହଁ ହଁ । ଆଚ୍ଛା ତାହେଲେ ପାଣିପାଗ ଉପରେ କିଛି କୁହନ୍ତୁ ।
ଆାଣିବା କଣ ଆମର ତ ସୋମବାରଠୁ ଖରାପ ହେଇଛି ଆମେ ଆଉ କ୍ରିକେଟ ଖେଳି ାମ
ହୁଁ ସେ ଆମର ଏପଟେ ବି ସୋମବାରଠୁ ବର୍ଷା ହଉଛି ଏବେ ବି ବର୍ଷା ଛାଡିିନି ମଝିରେ ଖରା ହଉଚ ବର୍ଷା ହଉଚ ଏମିତି ହଉଛି ଆଉ
ହ
ମାନେ ବର୍ଷା ହେଲେ ଆପଣଙ୍କର କଣ ଉପକାରୀ ହବ ଆପଣଙ୍କୁ ଲାଗୁଛି
ଏ ଯେ ପକା ପାଣି
ହମ୍ଁ
ଏଇ
କଣ କହୁଛନ୍ତି
ଆଜ୍ଞା
ବର୍ଷା ହେଲେ ଚାଷ ଜମି ପାଇଁ କଣ ଉପକାରୀ ହବ
ହଁ ହ ପାଣି ମଡେଇବାକୁ ପଡେ ନା ସେଥିପାଇଁ ପାଣି ଏବେ ମଡେଇବାକୁ ପଡୁନି
ହଁ ପାଣି ମଡେଇବା ପାଇଁ ପଡିବନି ଆଉ ପାଣି ଗୁଡିକ ସଞ୍ଚୟ କରି ଏବେ ରଖିଥିଲେ ସେ ଟାଇମରେ କାମ ଦେବ ଆଚ୍ଛା ଆପଣଙ୍କୁ କଣ ରୋଷେଇ ଆସୁଛି
ସେଇ ତ ଅ ସେ ସେ ଯେ ଆସେନି
ହଁ କିଛି ବି ଆସୁଥିବ ଅ ଅଣ୍ଡା ଭୁଜିଆ କେମିତି କରନ୍ତି
ପ୍ରଥମେ ଅଣ୍ଡା କ ନେବେ ଆଭାରେ ବାଡେଇବେ ଲୁଣ ପିଲମଙ୍କା ପଇିଲ ଭଣ୍ଡ ହେ ରୋଷେଇ ଏତେ ମତେ ଆସିନ ହଁ
ଆଚ୍ଛା ତମକୁ କଣ ଆସେ ତାହେଲେ ମତେ ଟିକେ କହିଲେ
ହ ଆଉ ଆପଣ
କଣ କହୁଛନ୍ତି
ପତଣ୍ଡ
କଣ କହୁଥିଲେ
କଣ ଏବେ ପଢିଛନ୍ତି
ହଁ ମୁଁ ତ ଏବେ ପଢୁଛି
ହଁ ପଡ଼ଦଣ୍ଡ
ମୁଁ ଏମିତି ପଢୁଛି ରୋଷେଇ ଉପରେ କଥା ହବ ନହେଲେ ପାଣିପାଗ ଉପରେ କଥା ହବ
ହ ହୋ
ଯାହା ଆମର ଟପିକ ଯାହା ସେ କଥା ହବା
ବ
ଚାଷ ବାସ ଜମିକୁୁ ଯାଆନ୍ତି
ହଁ ଆମର ଏଇଠି ଅଛି ବିଲ ଆମେ ଯାଉ
ହଁ ହ ହେଲେ ବାବା
ତଠି ବିଲ ଫିଲା ଅଛି ସେଠି ଆଉ ଆଗରୁ ବହୁତ ଚାଷ ହଉଥିଲା ଏବେ ଆଉ କ କଣ୍ଟ୍ରୋଲ ଚଛି
ହ ହଁ ହଁ ହଁ ନାଇଁ ବାପାଙ୍କ ସହିତ କେବେ ଯାଇଛ
ପଡ଼େ।
ଜମି ମାନେ ଯୋଉ ଟାଇମ ରେ ଆମର ରୁଆଯାଏ । ଧାନ ଅମଳ।
ଖେଳ ସେ ଆମେ ହେଲା ବିଲେରେ ଖେଳ ଆମ ହଉଛି ଗାଁରେ ଖେଳ
ହଁ ହଁ ହଁ।
ଆମେ ଗାଁରେ ଖେଳ।
ଉହୁଁ ।
ଉଁ।
ହଁ ହଁ ତାହେଲେ ଆପଣଙ୍କର କେନ୍ଦୁଝର।
ନା ନା ଆମ ହେଲା ପାରାଦ୍ଵୀପ ।
ଆଚ୍ଛା ।
ପାରାଦ୍ଵୀପ ଆସିଛନ୍ତି କେବେ?
ହଁ ପାରାଦ୍ବୀପ ତ କେବେ ଯାଇନି ପାରାଦ୍ବୀପ ରେ କଣ ପ୍ରସିଦ୍ଧ?
ପାରାଦ୍ବୀପ ତ ତ ମାଛ ଉପରେ ମାଛ ଚିଙ୍ଗୁଡ଼ି ପୁକ । ପ୍ରସିଦ୍ଧ।
ଓହୋ ତାହେଲେ ପାରାଦ୍ବୀପ ରେ ବହୁତ ଆମିଷ ହୁଏ ନା ।
ହଁ।
ଆପଣଙ୍କର ଫେବରେଟ ଅଣ୍ଡା ଭୁଜିଆ ନା କଣ ଆମିଷ ଆହୁରି ଅଛି?
ଆମିଷ ଭଲ ।
ଆଁ ।
ଆମିଷ ଆମେ ଛୁଆବେ ଭଲପାଇବା ଆମେ ଆମିଷ ନ ଖାଇକିନା ରହି ତାର ନା ବୋଲବମ୍ ସେ କହି ଆମିଷ ନ ଖାଇ
ହୁଁ ହୁଁ ।
ଗାଁରେ ଏତୁ ଅଲଗା ଲୋକ ମାନେ କରନ୍ତି। ମୁଁ ତ କରିପାରେ ନା।
ହଁ ହଁ ହଉ ତାହେଲେ ମୁଁ କେବେ ଆସିଲେ ଆପଣ ମତେ ଆମିଷ ଖୁଆଇବେ ଆଉ । ହୁଁ ମାଛ, ଚିକେନ, ମଟନ ଏସବୁ ମିଳୁଛି।
ହଁ ମଟନ ତ ଏପଟେ ଏତେ ଭଲ ନାଇଁ ମଟନ ସେ ନୟାଗଡ଼ ରେ ଏକା ଭଲ ।
ହୁଁ ହୁଁ ।
ଆମ ଆଡ଼େ ମାଛ ଚିଙ୍ଗୁଡ଼ି ହେଲେ ବହୁତ ଭଲ ।
ହଉ ମୁଁ ତ ଆସିଲେ ମାଛ ମତେ ଚିପ୍ସ ମାନେ ଭଜା କରିଦବ ମୁଁ ଖାଇବି ଆଉ।
ହଁ ନିଶ୍ଚିତ।
ଚିଂ। ଆପଣ ଆମର ଏପଟେ ଆସିଲେ ମୁଁ ଆମର ଏପଟେ ଛେନାପୋଡ ତମକୁ ଖୁଆଇବି ଆଉ ।
ହ ଆମର ବି ଏଠି ଗୋଟେ ଅଛି ଦୋକାନ ଧନି ଦୋକାନୀ କିନ୍ତୁ ବହୁତ ଭଲ ଛେନାପୋଡ଼ ଦି
ହୁଁ।
ସେଠି ଆମର ବହୁତ ଭଲ ଛେନାପୋଡ ଦିଏ ଆଉ।
ହଁ ହଁ ।
ଗହଳି ବି ହୁଏ । ସେ ତ ଦୋକାନ ଟା ତାର ସକାଳୁ ସକାଳୁ ପଛେ ଖୋଲେ।
ହଁ ହଁ ହଁ।
ସକାଳେ ସେଇ ତ ଜଲଦି ଜଲଦି ଖୋଲା ହବ ପୁଣି ଜଲଦି ସାଙ୍ଗେ ସାଙ୍ଗେ ତ ଚାଲି କି ଯିବ ନା ।
ଆଚ୍ଛା ।
ଛେନାପୋଡ଼, ରସବରା।
ଆ ଭଲସେ ଶୁଭାଯାଉନି କଣ କହୁଛନ୍ତି?
ଛେନାପୋଡ, ରସଗୋଲା ମିିଠା ।
ଛେନାପୋଡ଼ ଅଧିକ ପଇସା କହୁଛନ୍ତି।
ନା ନା ବୋହୁତ ଭଲ ଭାବରେ ବୋହୁତ ଭଲ।
ହଁ ହୋଉ।
ହଁ ମାନେ ଆଉ କଣ କୁହ?
କଣ?
ଆପଣଙ୍କର କେବେ ଚାଷ ହେଇଚି।
ହଁ ଏବେ ତ ଚାଷ ମାନେ ବର୍ଷା ହୋଉଚି ନା। ତ ଏବେତ ଚାଷ ଚାଲିଚି।
ହୋଉ ଆପଣଙ୍କ ବିଲ ଅଛି?
ହଁ ଆମର ବିଲ ଅଛି।
ହୁଁ
ହୁଁ ଆମର ଏବେ ମାନେ ତ ଆଗରୁ ତ ମୁଗ ବିରି ଏସବୁ ହେଇଥିଲା। ହଁ ଏବେ ଧାନ ଚାଷୁ ହଏ।
ହୁଁ, ହୁଁ। ଆପଣଙ୍କତ କିଛି ରୋଷେଇ ଆସୁନି ଉଁ ଚାଷ ଯୋଉ ମଧ୍ୟ ଆସୁନି ଆପଣ ଚେଷ୍ଟା କରନ୍ତୁ କିଛି କିଛି କରିବା ପାଇଁ। ହୁଁ। ଆପଣଙ୍କ ସହିତ କଥା ହେଇକି ମତେ ବୋହୁତ ଖୁସି ଲାଗିଲା।
ଆଜ୍ଞା।
ଆଉ ଥରେ ମତେ କେତେବେଳେ ଫାଙ୍କା ହେଲେ ଫୋନ କରିବେ ଆଉ।
ନାଇତ
ହଁ ହୋଉ ଦେହ ଭଲ ରଖିବେ।
ଆଜ୍ଞା।
ଆଉ ଥରେ କେତେବେଳେ କଥା ହବା ଆଉ।
ଆଜ୍ଞା ରଖନ୍ତୁ।
ହଁ ହଁ।
ଭ
ଉଁ ଉଁ ହୁଁ।